ଓ ଓ।
ହାଲୋ, ଆପଣ କେମିତି ଅଛନ୍ତି?
ଭଲ ଆଉ।
ଆଉ, ଏବେ ତ କଣ ବର୍ଷା ପାଗ ଅଛି? ଆପଣ, ରୁଆ ରୁଇ କଲେଣି ନା ନାଇଁ?
ନାଇଁ, ଆମର ତଳି ପଡି ତଳି ପାଇଁ ବର୍ଷାରେ-ଏ ବହୁତ କ୍ଷତି ହେଲାଗା ଜଣା ପଡୁଛି। ବର୍ଷା ସରୁ ତଳୀର କେମିତି ଗତିବିଧ ଦେଖିକି, ତ ଆଉ ପଡ଼ିବ କି କଣ ହବ? ଚିନ୍ତା କରିବା, ଆଉ ପଡିବ। ବର୍ତ୍ତମାନ ବର୍ଷା ଲାଗି ରହିଛି। ଆହୁରି ବର୍ଷା ହବ ବୋଲି କହିଲେଣି। ହଉଛି ଲଘୁଚାପ ହେଇଛି। ଦେଖାଯାଉ କଣ ହଉଛି ଆଉ?
ଓହୋ! ଆଉ ଆମ ପଟେ ବି ତ ସିମିତି ବର୍ଷା ହଉଚି। ଲୋକମାନେ କଣ ରୋଇଛନ୍ତି ନା କଣ! ତଳି ପକେଇଛନ୍ତି ସବୁ। ଧାନ ଭିଜେଇଚନ୍ତି! ଆଉ, ସେଇ ଯୋଗୁ ବର୍ଷା ଟା, ଅମ୍ ବର୍ଷା ହେଲେ ପା କାଳେ ଚାଷ ବାସ ଏବେ ରୋଇବା ସମୟରେ ଯଦି, ବର୍ଷା ହେଲା ବା ଭଲ କାଳେ ନା ଭଲ ନୁହେଁ?
ଦେ ତଳି ତୁଳା ହେଇଯାଇଥିଲେ ଭଲ। ବର୍ତ୍ତମାନ ତଳି ପଡିବା ଟାଇମ୍ ଟା ବର୍ଷା ତ ହଉଛି। ତଳି କାହାର ହେଇନି। ଅଁ ସେଥିପାଇଁ ହୁଁ, ତଳି ହବା ପାଇଁ ଟାଇମ୍ ଲାଗିବ। କୋଡିଏ ବାଇଶଦିନ କରିକି ହେଇଥିଲେ। ଏଇନେ ବର୍ଷ ବର୍ଷା ହେଇଥିଲେ ଅଳ୍ପ ଅଳ୍ପ ବର୍ଷା ହେଇଥିଲେ ହେଇଥାନ୍ତା। ଏଇ ଯଉ ଝଡ଼ି ଲଗାଣ ବର୍ଷା ତଳି ଗଛ ହେଇପାରୁନି? ତଳି ଯଉ ଗଦା ପଚି ଯାଉଛି। ସେଠି ପାଣି ରହୁଛି ଗଜା ଉଠି ପାରୁନି। ଆଉ ତଳି ତ ମଠ ମାଡ ଖାଉଛି। ଦେଖାଯାଉ। ବର୍ଷା ସାରିଲା ପରେ ଜଣା ପଡିବ? ତଳିର ଗତି ଦେଖିକି! ତଳି ହବ, ବିଲରେ ଯେତିକି ରୁଆହେଇଛି, ତଳି ପଡ଼ିଛି, ହବ କି ନାହିଁ! ତା'ପରେ ନହେଲେ ଆଉ ଧାନ ପକେଇବା ପଡିବ! କରିକି ଯାହା କରିବାକୁ ପଡିବ। ହଉ।
ଓ ତା, ହେଲେଁ ବର୍ଷା ଟା ଶୀଘ୍ର ହେଇଗଲା, ନୁହେଁ କି!
ବର୍ଷା ଶୀଘ୍ର ନୁହୁଁ, ବର୍ଷାଟା ମାସରେ ହେଲାନି। ଜୁଲାଇ ମାସରେ ବର୍ଷା ଟା ହେଲା। ମେ ମାସରେ ବର୍ଷା ହେଇଥିଲେ, ତଳି ତୁଳା ପଡିଯାଇଥାନ୍ତା ଜୁଲାଇ ମାସରେ ବର୍ଷା ହେଲା। ବର୍ଷାଟା ଆକଚୁଲି ଜୁନ୍ ଜୁଲାଇ ମାସରେ ବିଲ ରୁଆ ଆରମ୍ଭ ହେଇ ଆଉ ଲୋକ ତଳି ପକେଇଲେଣି ଏ ଜୁଲାଇ ଠଉଁ ତଳି ପକେଇଲେ। ପକେଇଲା ବେଳକୁ ଅସ ସେଇ ଅସୁବିଧା ହେଇଯାଉ ଯୋଉ ଅଳ୍ପ ଘଣ୍ଟା ଘଣ୍ଟା ତଳି ପକେଇଛନ୍ତି ଏ ଖରାରେ ବି ନଷ୍ଟ ହେଲା। ଖରା ହେଲା ଆଉ ତଳି ଧାନ ଏତେ ଆଉ ତଳି ବାଗେଇନି। ଆଉରିି ପନ୍ଦର ତାରିଖ ପରେ ଲୋକ ଆରମ୍ଭ କରିବେ ତଳି ରୁଆଁ ଆଉ ପନ୍ଦର ଦିନ।
ଓହୋ ଆମର ଏପଟେ ଧାନ ଚାଷ ବି କରୁଛନ୍ତି ଆଉ ତା ସହିତ ସଜନା ଛୁଇଁ ଚାଷ। ଆଉ କୋଳଥ ଚାଷ ଆଉ ମାଣ୍ଡିଆ ଚାଷ। ଏଇପଟେ ଏରିଆରେ ସେମିତି ଚାଷ ବି କରୁଚନ୍ତି, କାରଣ ଦେଖୁନାହାନ୍ତି ଏବେ ସଜନା ଛୁଇଁ ଶାଗଟା ବହୁତ ଲୋକ ଖାଉଛନ୍ତି ଆଉ ତାକୁ ବି ବହୁତ ପସନ୍ଦ କରୁଚନ୍ତି। ଯେହେତୁ ଏଇଟା ସବୁ କରୁଚନ୍ତି ଏଥିରେ ଭଲ ମଧ୍ୟ ଲାଭ ହଉଚି, ଛୁଇଁଟା ଗୋଟେ ଦେଖନ୍ତୁ ଆପଣ ଥରେ ଲଗେଇଦେଲେ ଗଛ ଟା ତାପରେ ଆପଣଙ୍କୁ ହାତ ମାରିବାକୁ ଆଉ ପଡିବନି, ସେ ତାର ଟିକେ ସାର ଫାର କଣ ଦେଲେ ତାପରେ ଅ ଆପେ ଆପେ ହେଇଗଲା। ଏହିପରି ଆଉ ମାଣ୍ଡିଆଟା ତ ଏବେ ମାନେ ଲୋକମାନେ ସଚେତନ ହଉଚନ୍ତି। ନିଜ ସ୍ୱାସ୍ଥ୍ୟ ପକ୍ଷେ ମାନେ ବେଶୀ ଆଉ ସେ ମଇଦା ଅଟା ଫଟା ଖାଉନାହାଁନ୍ତି। ମାଣ୍ଡିଆ ଟା ଖାଉଛନ୍ତି ଯେହେତୁ ସେଥିରୁ ମାନେ ଭିଟାମନ୍ ମିଳୁଚି, ପୋଷଣ ମିଳୁଚି। ଆଉ ସେଇର ଖାଉଛନ୍ତି, ଆଉ ତାଙ୍କ ଦେହ ଶରୀର ସବୁ ସୁସ୍ଥ ର ଖୁଛନ୍ତି ସେଇଯୋଗୁ ଆମ ଏପଟେ ଏରିଆରେ କିଛି ଲୋକ ମାଣ୍ଡିଆ ଚାଷ ବି କରୁଚନ୍ତି, ଛୁ ସଜନା ଛୁଇଁ ଚାଷ ଆଉ ହଉଚି ଆଉ ଗୋଟେ ସେମାନେ ବେପାର କରୁଚନ୍ତି ସଜନା ଛୁଇଁ ଯୋଉ ପତ୍ର ଅଛି କୁ ଗୁଣ୍ଡ କରିକି ସେଇଟା ଗୋଟେ ବିକ୍ରି କରୁଛନ୍ତି। ମାନେ ଲୋକମାନେ ତାକୁ ରୁଟିରେ ଦଳିକି ଖାଇପାରିବେ। ତରକାରୀରେ ଏମତି ପକେଇ ପାରିବେ।
ଆଉ ଏମିତି କରିକି ସବୁ କରୁଚନ୍ତି, ଭାରି ଇଏ କରୁଚନ୍ତି ମାନେ ଧାନ ବି କରୁଚ ନ୍ତି ଡେଲି ଧାନଟା ତ ଦୈନନ୍ଦିନ ଜୀବନରେ ରହୁଚି। କିନ୍ତୁ ତା ସହିତ ଏଇ ସବୁ ଜିନିଷ ବି ରହୁଚି, ମାନେ ଏଇ ସବୁ ଚାଷ ବାସ କରିବା ଦ୍ୱାରା ତାଙ୍କର ଆ ମାନେ ଭଲରେ ସେମାନେ ଚଳିପାରୁଚନ୍ତି, ତା ସହିତ ଦି ପଇସା ରୋଜଗାର ମଧ୍ୟ କରୁ ଚନ୍ତି, ଆଉ ଏମତି କରୁଚନ୍ତି ଆଉ। ଆପଣଙ୍କ ଏରିଆରେ ଏମିତି କିଛି ନୂଆ ନୂଆ ଚାଷ କେହି କରୁଚନ୍ତି?
ଆମର ଇଏରେ ଚାଲିଛି ଧାନ ଚାଲିଛି। ଧାନ ଫସଲ ମୁଗ ହଉଛି ବିରି ହଉଚି। ଆଉ ଅନ୍ୟ କଥା ବୋଲିକି କା ସୁଗାର କରୁଛନ୍ତି। କିଛି କିଛି ଆମ୍ବ ଲଗେଇଛନ୍ତି ଆମ୍ବ ବି ହଉଚି। ଏପରି ଚାଲିଛି ଆମ
ଓହୋ। ତାହେଲେ ଆପଣଙ୍କ ଏରିଆରେ ଏତେ କେହି ମାନେ ନୂଆ ନୂଆ ଚାଷ କେହି କରୁନାହାନ୍ତି ନୁହଁ କି, କିନ୍ତୁ ଆମ ଏରିଆରେ ସମସ୍ତେ ନୂଆ ଚାଷ କରୁଚନ୍ତି, ଆଉ ଯେହେତୁ ସମସ୍ତେ ଟି ଏ ଆଉ ଗୋଟେ କଥା ଚାଷ ପାଇଁ ବି ଏବେ ସବୁ ଉଁ ମାନେ ଶିଖି ଯାଉଛନ୍ତି ନୂଆ ନୂଆ ଚାଷ ଆପଣ ଯେତେ ଶିଖିବେ ସେତେ ଲାଭବାନ ହେବେ। ଆଉ ଗୋଟେ କଥା ଯେ ଆ ମାନେ ଆମର ଷ୍ଟ୍ରବେରୀ ଚାଷ ହେଇଗଲା ଆ କମଳା ଚାଷ ହେଇଗଲା। ଆଉ ଲିଚୁ, ସେପଟା ଏ ସବୁକୁ ବି ଚାଷ କରୁଛନ୍ତି। ଆପଣଙ୍କ ସେ ଯୋଉ ଉଁ ଯୋଉ ଜାଗାରେ ଆପଣ ରହୁଛନ୍ତି ସେଇ ଅଞ୍ଚଳରେ ହଉଛି ଆମର ଡାଲି ଫାଲି ଚାଷ କରୁଛନ୍ତି ନା ଖାଲି ଧାନ ହିଁ କରୁଛନ୍ତି?
ନାଇଁ ଡ଼ାଲ ବହୁତ ବହୁତ। ସେଇଟା ଆମର କାଟିଲା ପରେ ଏବେ ଡାଲି ଚାଷ ଫସଲ ଚାଲିଚି ଆଉ।
ଓହୋ ତାହେଲେ ଆପଣ ଏମିତି ଡାଲି ଜାତୀୟ ସବୁ କରୁଛନ୍ତି। ଯେ ଉଁ ଆମର ଏପଟେ ଉଁ ଆଉ ସବୁ ଚାଷ ବି କରୁଛନ୍ତି ଯେ ମାନେ ମାନେ କଣ କହିଲେ ଯେ ସବୁ ବିଭିନ୍ନ ପ୍ରକାରର ଶାଗ ଜାତୀୟ ଚାଷ ମାନେ ଆମର ସେଇ ଯୋଉ ଯେତେ ଶାଗ ଅଛି ପୁରୁଣି ତାପରେ ଉଁ ମୋରୁଙ୍ଗା ଏମିତି କଣ ଚାଷ ସବୁ ଅଛି ଶାଗ ଚାଷ ମ ତୁ ଏତେ ନାଁ ଜାଣିନି। କିନ୍ତୁ ସେଇ ସବୁ ଚାଷ ବି ଲୋକମାନେ କରିକି ବହୁତ ଲାଭବାନ ହଉଛନ୍ତି। ମୁଁ ଆପଣଙ୍କୁ ମାନେ କହିବି ଯେ ଆମ ଏବେ ଗ୍ରାମ ମାନଙ୍କରେ ପଞ୍ଚାୟତ ତା ମାନଙ୍କରେ ସବୁ ଟ୍ରେନିଂ ଦିଆଯାଉଛି ବିଭିନ୍ନ ନୂଆ ନୂଆ ଚାଷ ଶିଖିବା ପାଇଁ। ଆପଣମାନେ ଯଦି ଯାଇକି ଆପଣଙ୍କ ଗାଁରୁ ଯଦି ମିଶିକି ଗୋଟେ ନୂଆ ଚାଷ ଆଉ ଏଥିରେ ବହୁତ ଲାଭ ମଧ୍ୟ ଗୋଟେ କେ ଗୋଟେ ପିଲାଟେ ତାଙ୍କ ଘରେ ମାନେ ରୁମ୍ ଭିତରେ ସେଇଭଳି ଗୋଟେ ମାନେ ପୁରା ପରିବେଶ ବନେଇ କେଶର ଚାଷ କରିଥିଲେ। ମାନେ ପୁରା ଏମିତି ଡ୍ର ଭଳିଆ ଦେଇଦିଏ କାରଣ କେଶର ଗଛ ତ ବେଶୀ ବଡ଼ ନୁହେଁ ଛୋଟ ଛୋଟ ଗଛ ଆଉ ଆ ସେଇଥିରେ କେଶର ଚାଷ କରି ପୁରା ମାନେ ଏତେ ଲାଭବାନ ହେଇଥିଲେ ଯେ ବେଶୀ ପଇସା ବି ଖର୍ଚ୍ଚ ହେଇନଥିଲା ତା ସାଙ୍ଗକୁ ବହୁତ ଲାଭ। ନା ଆପଣ ଦେଖନ୍ତୁ ଚାଷୀ ଲୋକମାନଙ୍କର ଏତେ ଲାଭ ବେଶୀ ନାହିଁ ଆଜିକା ଦୁନିଆରେ। ଯେତିକି ଆଇଁଲେ ପାଞ୍ଚ ଟଙ୍କା ଦଶ ଟଙ୍କାରେ ବିକ୍ରି କରିଦେଲେ ଆଉ ସେ ଶେଷ ବେଳକୁ ସେ ନେଇଯାଅ ଖାଲି ଏମିତି ବି ଦେଇ ଦଉଛନ୍ତି। ସେଇ ଯୋଗୁଁ ମାନେ ମୋର ଲକ୍ଷ୍ୟ ଯେ ହଉଛି ଯୋଉମାନେ ଚାଷ କରୁଛନ୍ତି ସେମାନେ ଉଁ କିଛି କିଛି ପଇସା ପାଆନ୍ତୁ କେମିତି ଲାଭବାନ ହେବେ ଆଉ ଟିକେ ଅଧିକ ସେଇ ସବୁ ଜିନିଷ ଜାଣିଲେ ମାନେ ବହୁତ ରୋଜଗାର କରିପାରିବେ। ଆଉ ଆମପଣ କଣ କହିଲି ଯେ ଯୋଉ ସବୁ ଏବେ ଉଁ ଆ କୋ କଲିକତା ଆଡେ ଯୋଉ ଫୁଲ ଗଛ ଲଗାଉଛନ୍ତି ଚାଷ କରୁଛନ୍ତି ଆପଣଙ୍କ ଅଞ୍ଚଳରେ ସେମିତି କେଇ ଫୁଲ ଚାଷ କରୁଛନ୍ତି ନା କେବେ ଏମିତି କରିବା ପାଇଁ ଭାବିଛନ୍ତି?
ଏଁ ମୁଁ ଏଇଲେ ତ ଫୁଲ ଗଛ ହଉନାହିଁ ତଥାପି ଲୋକ ଅଛି। ଚିନ୍ତା କରୁ
ହୁଁ
ସେ କାହିଁକି ପ୍ରାପତ କ କରି ନାହାନ୍ତି ଆମ ଆଗରେ। ଫସଲ ଜାତୀୟ ଚାଷ ସବୁ କରୁଛନ୍ତି। ପୋଟଳ ଚାଷ କରୁ ବାଇଗଣ। ଲଙ୍କା। କୋବି। କିପରି ଫସଲ ଚାଷ କରା ହଉଚି? ବିଭିନ୍ନ ପନିପରିବା କରାଯାଉଛି। ଶାଗ ବେଶୀ ତ କହିଲେ ଶାଗ। ବିଲାତି। ଖଡ଼ା। ଅଙ୍ଗୁର। ପାଳଙ୍ଗ। କିଛି ଚାଷ କରାହେଉଛି ଶାଗ ଚାଷରେ ଏ ସବୁ ପନ୍ଦର ଦିନିଆ ଶାଗ ଚାଷ କରାହେଲା ମାଟିକୁ ଗୁଣ୍ଡ କରାହେଲା। ଧାନ। ବିରି ବୁଣା ହେଲା ତାପରେ ଓପାଡିକି ବିଡା କରିକି। ବିକ୍ରି ହେଲା, ପରିବା ଦରକାର ଟିକେ ଲୋକଙ୍କୁ ଯେତେବେଳେ ବହୁତ ଉତ୍ପାଦନ ହେଇଯାଉଛି, ଆମର ଏଟା କୋଲଡ ଷ୍ଟୋର ନାହିଁ ଏଠି। ଶୀତଳ ଭଣ୍ଡାର ନ ଥିବାରୁ ଲୋକମାନେ ଯୋଉ ଅଦର ଦର ରେଟ ରେ ବିକି ଦେଲେ କୋଲଡ ଶୀତଳ ଭଣ୍ଡାର ଥାନ୍ତା ଅଳ୍ପ ଅଳ୍ପ ବିକି ଥାନ୍ତେ ଶୀ ଣ୍ଡାରେ ଅନ୍ୟ କିଛି ମାଲ ରଖନ୍ତେ। ଏଇ ସୁବିଧା ଏଠି ଆମ ନାହିଁ, ସେଥିପାଇଁ ଲୋକମାନେ ଦ ଯହାେ ଅଳ୍ପ ଯାହାର ଯୋଉ ରେଟ। ଯ ଯାହା ଖାଇଲା ସେଇ ହିସାବରେ ଚାଲିଛି ଆଉ।
ଆଜ୍ଞା ଆଜ୍ଞା। ଶୀତଳ ଭଣ୍ଡାର ନଥିବାରୁ ଆକ୍ଚୁଆଲି ବହୁତ କିଛି ମାନେ ଅସୁବିଧା ହଉଛି ଲୋକ ଲୋକଙ୍କର ଆଉ ଯେହେତୁ ଆମେ ଓଡ଼ିଶାରେ ରହୁଛେ ସେତେ ସୁବିଧା ମଧ୍ୟ ନାହିଁ ଯେ ଚାଷୀମାନଙ୍କୁ ଗୋଟେ ସୁନ୍ଦର ମାନେ ତାଙ୍କ ସୁବିଧା ଅନୁଯାୟୀ ସରକାର ବି ସେତେ ଦୂର କାମ କରୁଛନ୍ତି। କିନ୍ତୁ ସେତେ ତ ବେନ ମାନେ ଉପଯୋଗ ଦଉ ନାହାଁନ୍ତି ଆଉ ଟିକେ ଦେଲେ ଏମାନେ ଟିକେ ମାନେ ଭଲରେ ତାଙ୍କର ନିଜର ବ୍ୟବସାୟ କରିପାରନ୍ତେ ଆଉ ଟିକେ ନିଜ ଘର ବି ପୋଷି ପାରନ୍ତେ। ଏଇ ସବୁ କଥା ଆଉ ଆପଣ ଚାଷ ବାସ କରନ୍ତୁ ଆଉ ଆମେ ବି ଏପଟେ କରୁଛୁ ଏଇ ବର୍ଷାଟା ଆମେ ଆକ୍ଚୁଆଲି ତଳି ଆଗତରୁଆ ପକେଇ ଦେଇଥିଲୁ। ଆଉ ଆମର ଏବେ ବର୍ଷା ଟା ହେଲାଠୁ ଭଲ ସୁବିଧା ପାଇଲୁ। ଏଇଆା ଆଉ ଆଉ ଏମିତି କଥା ଆମେ ତ ଯାଉଛୁ ଉ-ଉ ଚାଷ ବାସ ଇଏ କରି ଆଉ। ଆଉ ହଉ ତାହେଲେ ମୁଁ ରଖୁଛି ଆଉ।